ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଚି।
ଶୁଭୁଚି ନା ଆପଣଙ୍କୁ।
ହଁ।
ଆଚ୍ଛା ଏବେ କଣ କରୁଛନ୍ତି?
ଖାଇକି ବସିଥିଲି।
ଓହୋ ସକାଳୁ ମାନେ ଜଳଖିଆ ଖାଇଛ?
ହଁ।
କଣ କଣ ଜଳଖିଆ ଖାଇଲ?
କାଲି ମୋ ଭଉଣୀ ରାତିରେ ଆଣିଥିଲା ମୋ ପାଇଁ ବିରିୟାନୀ ବିରିୟାନୀ ଖାଇଥିଲି ତାପରେ ଆଉ କିଛି ଖାଇନି।
ଆଉ ତାହେଲେ ବିରିୟାନୀ ଖାଲି ଖାଇଲ। ଆ କାଲି ରାତିିରେ ତ ସେ ବିରିୟାନୀ କଣ ଭଲ ଥିଲା?
ହଁ ଭଲ ଥିଲା।
ନା ମୁଁ କହିବା କଥା ହଉଚି ଖରା ଦିନ ତ ସେ ବିରିୟାନୀ ଗୁଡାକ ଲାଳ ହେଇଯାଏ ବା ବାସ୍ନା ହେଇଯିବ ସେମିତି କିଛି ହେଇନଥିଲା?
ନା ଆମେ ଫ୍ରିଜ ଡିପ ଫ୍ରିଜ ରେ ରଖିଦେଇଥିଲୁ ତ ସେଇ ଜୁଗୁରେ କିଛି ହେଇନଥିଲା।
ସକାଳୁ ଗରମ କରି ଖାଇଲ?
ହଁ।
ଆଚ୍ଛା ଏବେ କଣ କରୁଛ?
ଏବେ ଖାଇକି ଏଇ ବସିଛି।
ଆଚ୍ଛା ଆଚ୍ଛା ଆଉ ଇଏ ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ମଝିରେ ଟିକେ ଥଣ୍ଡା ଫଣ୍ଡା ଧରିଥିଲା ଆଉ ଟିକେ କାଶ ଫାସ ହେଉଥିଲା ମୁଁ ଔଷଧ ଖାଇଲି ଗୋଟେ ସପ୍ତାହ ଭିତରେ ଭଲ ହେଇଗଲା ଆଉ ଏ ଖରା ଯୋଗୁ ଏମିତି ସବୁ ହେଉଛି ଆଉ ଖାଲି ପାଣି ପିଆ ହେଉଛି ଖାଇବାକୁ ଇଚ୍ଛା ହଉନି। ଖରାରେ କୁଆଡେ ଗଲେ ମଣିଷ ପୁରା ଝାମା ହେଇଯାଉଛି ହଁ। ଆଚ୍ଛା।
ଆପଣ ଏବେ ବୋଧେ ମନ୍ଦିର ଯାଇଥିଲେ।
ହଁ ମୁଁ ଏବେ ମନ୍ଦିର ଯାଇଥିଲି ଆଉ ଏଇ ଜଗନ୍ନାଥ ଆସନ ମନ୍ଦିର ବୁଲିଲୁ ତାପରେ ସାଇ ମନ୍ଦିର ବିି ଟିକେ ଯାଇଥିଲୁ ସାଇ ମନ୍ଦିର ବୁଲିକି ଆସିଲୁ। ଆଉ ମୁଁ ମୁଁ କହୁଥିଲି କଣ କି ତମେ ଯୋଉ କଲେଜ ଯାଉଚ ପାଠ ପଢିବାକୁ ବୁଝିଲେ କି ସେ କେମିତି ତମେ ଯାଉଛ ତମର ତ କଲେଜ ଦଶ ପନ୍ଦର କିଲୋମିଟର ଦୂର ତମେ ସେଠି କେମିତି ଯାଉଚ?
ବସରେ।
ମାନେ କଣ ବସ୍ ସବୁବେଳେ ଅଛି?
ବସ୍ ଟା ବସ୍ ତ ଅଛି ସବୁବେଳେ।
ଓହୋ ବସ୍ ତମକୁ ଅଳ୍ପ ପଇସା ପଡେ ନା ଅଧିକ ପଇସା ପଡେ।
ଅଳ୍ପ ପଇସା ପଡେ ଆମ ବୟସରେ ପଳଉ ତ
ଓହୋ ତମର ଷ୍ଟୁଡେଣ୍ଟ କନସେସନ ଅଛି ନାଇଁ କି
ହଁ।
ଆଚ୍ଛା ଆଚ୍ଛା ତାହେଲେ ତାହେଲେ ତମେ ଅପଡାଉନ ହେଇପାରୁଛ ଖରା ଏବେ ତ ଛୁଟି ଥିବ କଲେଜ ଆପଣଙ୍କର।
ହଁ ଏବେ ଛୁଟି ଅଛି।
ଆଉ ପଢାପଢି କେମିତି ଚାଲିଛି?
ଭଲ ଚାଲିଛି।
ହୁଁ ଆଉ ଏବେ ତ ଛୁଟି ଅଛି ଘରେ ବସି ଭଲବ୍କିନି ପଢୁନ।
ହଁ ମୁଁ ଘରେ ପଢୁଛି।
କଥା ହେଉଛି ଏଇ ଛୁଟିରେ ଟିକେ ପଢ଼ାପଢ଼ି କଲେ ତମର ପରୀକ୍ଷାରେ ଭଲ ପରସେଣ୍ଟେଜ ମାର୍କଟା ରହିବ ବୁଝିଲେ କି।
ହଁ।
ଆପଣ ସେଥିପାଇଁ କହୁଥିଲେ ମନ ଦେଇ କି ଟିକେ ପଢାପଢି କର। ଆଉ। ତମେ କଣ ଇଚ୍ଛା ଅଛି ଆଗକୁ ମାନେ ଭଲ ପାଠ ପଢିକି କଣ ଚାକିରୀ ବାକିରି କରିବ ନା ଚାକିରୀ ବାକି କରିବନି।
ଚାକିରି କରିବି।
ଚାକିରି କରିବ ଯେ ପୁଣି ଭଲ କିଣି ପଢିବାକୁ ପଡିବ ନା ନାଇଁ।
ହଁ।
ଭଲ କିନି ପଢିଲେ ସିନା ଚାକିରି କରିବ।
ହଁ ଏବେ ତ ସବୁଠି ଏବେ କମ୍ପିଟିସନ ପୁରା ହେଇଯାଇଛି।
ଆଛା ତମେ ଟିଉସନ ହଉଛ?
ହଁ।
ଟିଉସନ କଣ କହିଲେ?
ହଁ ମୁଁ ଟଉସନ ହୋଉନି ମୋବାଇଲରେ ପଢୁଛି।
ଟିଉସନ୍ ହେଲେ ତୁମେ ଭଲ ଭଲ ସାର ପାଖରେ ଟିଉସନ୍ ହେଲେ ତମେ ଟିକେ ଜାଣିପାରିବ ଭଲ ଆଉ ପରୀକ୍ଷାରେ ଭଲ କରିପାରିବ ସାର୍ମାନେ ବି ନା ମୋବାଇଲ ସବୁ ସୁବିଧା ହେଉଛି ତୁମକୁ?
ମୋବାଇଲରୁ ଟିକେ ସୁବିଧା ହଉଛି।
ଓହୋ ନା ଅନ୍ୟ ପିଲାମାନେ ସବୁ କେମିତି କଣ ପଢୁଛନ୍ତି?
କିଏ କୋଚି ଯାଉଛନ୍ତି କଣ କରୁଛନ୍ତି ଆଉ ମୋବାଇଲରେ ନ ବୁଝି ପାଇଲେ ବି ସେଇ ଜିନିଷ ଟାକୁ ବାରମ୍ବାର ଶୁଣିଲେ ବୁଝି ହେଇଯାଉଛି ଆରାମ ସେ।
ଓହୋ ତମ ସାଙ୍ଗ ମାନେ ବି ଟିଉସନ ଯାଉନାହାନ୍ତି?
ସାଙ୍ଗମାନେ ଜଣେ ଜଣେ ଯାଉଛନ୍ତି ଜଣେ ଜଣେ ଯାଉନାହାନ୍ତି।
ନା କୋଚିଂ ସେଟର ତ ମୁଁ ଦେଖୁଛି ବହୁତ ପିଲା ରୋହୁଚନ୍ତି ମାନେ ପିଲାମାନେ ସବୁ ଯାଉଛନ୍ତି ମାନେ କେମିତି ଭଲରେ ପଢିବେ ଭଲରେ ପରସେଣ୍ଟେଜ ରଖିବେ ଯୋଉ ଏଣ୍ଟ୍ରାନ୍ସ ପରୀକ୍ଷା ସବୁ ଅଛି ସେମାନେ ଦେଇ ଭଲ ନମ୍ବର ରଖି ପାସ୍ କରିବେ ବୋଲି। ସେମାନେ ଲାଗିଛନ୍ତି। ତେଣୁ ମୁଁ ଭାବୁଥିଲି କଣ ତମେ ଟିକିଏ କୋଚିଂ ଫୋଚିଂ ଯାଇ ପଢାପଢି କରିଥିଲେ ଟିକେ ଭଲ ହେଇଥାନ୍ତା। ନା ତମର ଏଥିରୁ ଚଳି ଯାଉଛି ମୋବାଇଲ ରୁ।
ମୋବାଇଲ ର ହେଇଯାଉଛି ଏଇ ବର୍ଷଠୁ ନହଲେ କୋଚିଂ ଯିବି ବୋଲି ଭାବିଛି ଦେଖିଆ କଣ ହଉଛି?
ଏଇଠି କୋଚିଂ ସେଣ୍ଟର ସହ କେତେ ଲେଖା ପଇସା ଅଧିକ ନା କମ ନଉଛନ୍ତି?
ପଇସା ବହୁତ ଅଧିକ ନଉଛନ୍ତି।
ଓହୋ ଆ ତାହେଲେ ପିଲା ସବୁ ଯୋଉମାନଙ୍କର ପଇସା ଅଛି ସେମାନେ ଯାଉଥିବେ ଆଉ ଯୋଉମାନଙ୍କର ପଇସା ନାହିଁ ସେମାନେ ଯିବେନି ନା କଣ?
ଯିବେନି ନୁହେଁ ଯାଉଛନ୍ତି ତ ସମସ୍ତେ।
ନା ମୋ କହିବା କଥା ହୋଉଛି ଯାହାର ପଇସା ନାହିଁ ଏମିତି କଣ କୋଚି ହାଟ ବାଲା ସମସ୍ତଙ୍କର ସମାନ ପଇସା ନଉଛନ୍ତି କାହାଠୁ ଏମତି କଣ କମ ପଇସା ନଉନାହାନ୍ତି ନା ଏମିତି କରୁନାହାନ୍ତି।
ଜଣ ଜଣଙ୍କ ଠାରୁ କମ କରି କରି ଆଉ କେତେ କରିବେ ସେଇ ହଜାର ଦି ହଜାର ହିଁ କମ କରିବ ଅଧି ଅଧିକ ତ କରିବେନି।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ତମେ ଖୁଉ ପୁଣି ଗାଧୁଆଳୁ କଣ ଖାଇବ?
ଗାଧୁଆ ବେଳକୁ ଆମର ରୋଷେଇ ହେଇଛି ତ କଣ ଜାଣିନି ଯାହା ହେଇଥିବ ଖାଇଦେବି।
ମାନେ ତଥାପି ତ ପଖାଳ ଖାଅ ନା ଗରମ ଭାତ ଖାଅ?
ଆଁ ଗରମ ଖାଏ ଆଜି କିନ୍ତୁ ଆମର ଅରୁଆ ହେଇଛି।
ଓହୋ ଆଜି ମଙ୍ଗଳବାର ବୋଲି ନା କଣ?
ହଁ ମାମା ସବୁ ମ ମାମା ସବୁ ମଙ୍ଗଳବାର କରେ ତ ଓଷା ସେ ଯୁଗରୁ ସବୁ ମଙ୍ଗଳବାର ଆମର ଅରୁଆ ହୁଏ ସବୁବେଳେ ସେ ଏକୁଟିଏ ଖାଏ ବୋଲି ହୁଏ ଆଜି କିନ୍ତୁ ସମସ୍ତଙ୍କ ପାଇଁ କରିଚି।
ନାଇଁ ମୋ କହିବା କଥା ହଉଛି ସବୁ ମଙ୍ଗଳବାର କଣ ମଙ୍ଗଳା ଓଷା ତମ ମାମା କରନ୍ତି।
ହଁ।
ଆଚ୍ଛା ଆଚ୍ଛା ଆଉ ତାହେଲେ ସବୁ ଅରୁଆ ଖାଇବ ନାଇଁ କି ବିନା ପିଆଜ ରସୁଣରେ ନାଇଁ କି? ଆଛା ମଙ୍ଗଳା ମନ୍ଦିର ତମେ କେବେ ଯାଇ ଚ
ହଁ ମୁଁ ଯାଇଛି ଥରେ ଦି ଥର ଖଣ୍ଡେ ଯାଇଛି ବହୁତ ଥର ଯାଇଛି।
କୋଉଠି କି ଯୋଉ କାକଟପୁର ମଙ୍ଗଳା?
କାକଟପୁର ତାରିଣୀ
ନା କାକଟପରୁ ମଙ୍ଗଳା ଯାଇ ଛ କଣ ସବୁ ମନ୍ଦିରରେ ଦେ ସେ ମନ୍ଦିର କେମିତିଆ କଣ ସବୁ ଭଲ ମନ୍ଦ ସବୁ?
ସେଇ ମନ୍ଦିରରେ ବି ଯୋଉ ଲାଇନ୍ ହଉଛି ଲାଇନ୍ ରେ ବି ଲୋକ ଚୋରି କରିଦଉଛନ୍ତି।
ହୁଁ ହୁଁ ଆଛା ଆଛା।
ତାପରେ ସେ ମନ୍ଦିରର ଭିତୁରୁକୁ ଯିବା ପାଇଁ ବି ଏବେ ଯୋଉ ଟିକେଟ୍ କରୁଛନ୍ତି ଜଣକା ପାଞ୍ଚ ଟଙ୍କା ନା ଦଶ ଟଙ୍କା ଥିଲା ଏ ବର୍ଷ।
ହୁଁ ଏମିତି କାହିଁକି ଏମିତି କଣ ସିଷ୍ଟମ୍ ପଇସା କାଇଁ ନେବେ।
ଠାକୁରଙ୍କ ପାଖକୁ ଯିବା ପାଇଁ ଟିକେଟ୍ କରୁଛନ୍ତି।
ଯିଏ ବାରି ଗେଟ୍ ବାହାରେ ରହିବ ସେମାନେ ପଇସା ଦେବେନି ଯିଏ ବାରି ଗେଟ୍ ଭିତରୁ ମାଆଙ୍କ ପାଖକୁ ଯିବେ ପଇସା ନବେ।
ହଁ ମାନେ ଯୋଉଠି ଯୋଉ ପୂଜା ହବା ଯୋଉ ପୂଜା ହଉଛି
ହଁ।
ପାଇଁ ଭୋଗ ଯୋଉ ରହୁଛି ସେ ଭିତୁରୁକୁ ଗଲେ ଯୋଉ ଭିତୁରୁକୁ ଯିବା ପାଇଁ ଇଏ ନଉଛନ୍ତି ପଇସା ନଉଛନ୍ତି ତାପରେ ଯଦି ପୁରା ଠାକୁରଙ୍କ ପାଖକୁ ଯିବ ତାହେଲେ ଅଧିକ ନଉଛନ୍ତି ପାଁଶହ ନା ହଜାର ନଉଛନ୍ତି।
ପଇସା ନେଇ ମା ଙ୍କ ପାଖକୁ ପୁରା ଦର୍ଶନ କରୁଛନ୍ତି ନାଇଁ। ଆଉ ତମେ ଯାଇ ଥିରେ ଯୋଉ ଭୋଗ କଲଟି?
ହଁ ସେଇଠି ଭୋଗ କଲୁ।
ଆଉ ମାଙ୍କ ଯୋଉ ଅନ୍ନପ୍ରସାଦ ଖାଇଲ?
ଥିଏରୁ ଆମର ଯୋଉ ଲେଟ୍ ହେଇ ଯାଇଥିଲା ତାପରେ ଆଉ ଜଣଙ୍କ ଘରକୁ ବି ଯିବାର ଥିଲା ସେ ଯୋଗୁରୁ ଖାଇ ନଥିଲୁ।
ଓହୋ ନାଇଟ୍। ମାଙ୍କର ଅନ୍ନପ୍ରସାଦ କାଳେ ଭଲ ହୁଏ ମୁଁ ଶୁଣିଛି। ଆଉ ସେଇ ଦିଇଟା ତିନିଟା ଭିତରେ ତମେ ଅନ୍ନପ୍ରସାଦ ପାଇଯିବ ଆଉ ତାପରେ ଆଉ କୋଉଠି ଯାଇଥିଲ ନା ଖାଲି ମଙ୍ଗଳା ମନ୍ଦିର ବୁଲିକି ପଳେଇ ଆସିଲ।
ଖାଲି ମଙ୍ଗଳା ମନ୍ଦିର ବୁଲିକି ପଳେଇ ଆସିଲୁ ତାପରେ ଆଉ ଜଣଙ୍କ ଘରକୁ ଯିବାର ଥିଲା ନା। ସେଇ ଯୁଗରୁ ଆମେ ପଳେ ଆସି୍ ହ
ଆଚ୍ଛା ଆ ମାଙ୍କ ମନ୍ଦିରରେ ଭୋଗ କଣ ହୁଏ ସବୁ।
ଆମେ ଯେତେବେଳେ ଭୋଗ କରୁଥିଲୁ ମାଙ୍କର ସବୁ ପ୍ରିୟ ଫି ଯୋଉ ପିଠା ଥାଏ ସେଇ ପିଠା ଗୁଡାକ ଭୋଗ କରୁଥିଲେ ସେଇଠି।
ଆଚ୍ଛା ଆଛା ଆଉ କଣ ସବୁ ହୁଏ ଭୋଗ?
ସେମାନେ ତ ଖାଲି ପିଠା ହିଁ ଦଉଥିଲେ ଆଉ କିଛି ଭୋଗରେ ନଥିଲେ ତାଙ୍କର।
ମାଆଙ୍କର ଥର ଯୋଉ ମୋ କଥା ହଉଛି ଉଖୁଡ଼ା ଭୋଗ କି ଫେଣୀ ଭୋଗ କଦଳୀ କି ନଡିଆ ଏମିତି କଣ ଭୋଗ ନୁହେଁ।
ନଡିଆ ତ ହୁଏ କଦଳୀ ଆଉ ଯୋଉ ଉଖୁଡା ହାରିକା କେହି ବି ନଉନଥିଲା ଆଉ ସେଇଠି ବି ମିଳୁନଥିଲା।
ତା ମାଙ୍କ ପାଖରେ ଉଖୁଡା ଭୋଗ ବି ହୁଏ ଆଉ। କେତେ ଲୋକ ହୁଅନ୍ତି ମନ୍ଦିରରେ?
ବହୁତ ଭିଡ ହେଇଥିଲା।
ବହୁତ ଭିଡ ହେଇଥିଲା ଆଛା ଆଛା। ମାନେ ମାଙ୍କ ବଡ ମନ୍ଦିର ନା ଛୋଟ ମନ୍ଦିର ହେଇଟା।
ବଡ ମନ୍ଦିରଟା ବହୁତ ବଡ ମନ୍ଦିରଟା ସେଇଟା।
ଆଉ ବହୁତ ଲୋକ ଗହଳି ହେଇଥିଲେ।
ହଁ ଗହଳି ତ ବହୁତ ହେଇଥିଲେ। ଜଗନ୍ନାଥ ପୁରୀରେ ଯେମିତି ଗହଳି ହୁଅନ୍ତି ସେଠି ବି ପୁରା ସେମିତି ଗହଳି ହେଇଥିଲେ।
ହଁ ଏତେ ଲୋକ ହୁଅନ୍ତି।
ହଁ ସେଇଠି ବହୁତ ଲୋକ ହେଇଥିଲେ ଆମେ ବି ମଙ୍ଗଳବାର ହିଁ ଯାଇଥିଲୁ ନା ତ ଆହୁରି ଭିଡ ହେଇଥିଲା।
ଆଉ ତ ସେତେବେଳେ କଣ ପର୍ବ ଥିଲା କି।
ନା ସେତେବେଳେ କିଛି ପର୍ବ ତ ନ ଥିଲା ମୋର ଏତେ ମନେ ନାହିଁ।
ନ ହେଲେ ଏତେ ଲୋକ କେମତି କହୁଛ ପୁରୀ ଭଳିଆ ଲୋକ ପୁରୀରେ ତ ପ୍ରବଳ ଲୋକ ହୁଅନ୍ତି।
ହଁ।
ଆଉ ତମର ଏତେ ଲୋକ ହଉଛନ୍ତି ତା ଭିତରେ ଦର୍ଶନ କରିବା ଟିକେ କଷ୍ଟ ହଉଥିବ।
ହଁ ବହୁତ ଲାଏ୍- ହେଇଥିଲା ତାପରେ ସେ ଏତେ ଭିଡରେ ବି ଲୋକମାନୋନ ବହୁତ ଚୋରି କରୁଥିଲେ।
ହଉ ହଉ।